ହ୍ୟାଲୋ
ହ୍ୟାଲୋ
ଭାଇ ନମସ୍କାର ଯୋଉ ଆ ଆପଣଙ୍କ ନାଁ କଣ?
ଭାଇ ନମସ୍କାର ଆମ ନାଁ ବୁଲା ଆପଣଙ୍କ ନା? ଠିକ ଅଛି ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଗ୍ରାଜୁଏସନ ସରିଲା ଏବେ କିଛି ବିଜନେସ୍ କରିବି ବୋଲି ଭାବୁଛି
କଣ କରିବେ?
ଏ ଗ୍ରାଜୁଏସନ ସରିଲା ଏବେ କିଛି ବିଜନେସ କରିବି ବୋଲି ଭାବୁଛି
ଆଛା କି ବିଜନେସ କରିବେ‌?
ପାର୍ଟନରସିପରେ କରିବା ପାଇଁ ଚାହୁଁଛି।
ପାଟନରସିପ ହଁ ପାଟନରସିପ ଆପଣ କଉ ବିଜି କରିବାକୁ ଚାହୁଛନ୍ତି।
ହଁ
ହଁ ତ ପାଣି ପମ୍ପ ପାଣି ପମ୍ପ ପାଇଁ ଯେ ହେତୁ ଆମର ପାଣି ଡିଷ୍ଟ୍ରିବୁଟର ନେଇଛୁ। ହେଲା କି ଭାଇ ଆମର ଚଣ୍ଡିଖୋଲ ମାର୍କେଟରେ। ଚଣ୍ଡିଖୋଲ ମାର୍କେଟରେ ପାଣି ଡିଷ୍ଟ୍ରିବ୍ୟଟର ଚାଲିଛି ଆଉ ଆପଣ ଯଦି କି କି କମ୍ପାନୀ ଆରମ୍ଭ କରିବେ ତ ଆମ ସହିତ କଣ୍ଟାକ୍ଟ କରିବେ କାହିଁକି ଆମେ ବି ପାଣି ରଖିଛୁ।
ତ ଜାଗାରେ ମେସିନ ଫେସିନ କିଛି ପଡିପାରିବ?
ନାଇଁ ସେମିତି ଆପଣ ବି ଫ୍ୟାକ୍ଟ୍ରି କରିବେ ତ ଜାଗା କିଣିକି ଘର କରିବେ ଘର।
ଆଜ୍ଞା ମୁଁ ପାଣି କମ୍ପାନୀ ଧର - ଖୋଲିବି ମୋତେ କଣ କଣ ମେସିନ ଦରକାର ଲାଗିବ ଆଉ ସେ ଜାଗାରେ କେତେ ବଡ ଜାଗା ଦରକା- କାର ହବ ଆଉ କୋଉ ଭଳିଆ ଜାଗା ଟା ଥିବ ସେ ଭଳିଆ।
ଗୋଟେ ଜାଗା ଦରକାର ସେଠି ପାଣି ଯେ କୌଣସି ତ ଆପଣ ବି ସେମିତି ତାପରେ ମେସିନ୍ ଆପଣ। ବେଶି ମେସିିନ କିଣି ମେସିନ ସେମିତି ଲାଗି ଯିବ। ହେଲୋ ଆାମର କିଛି ପିଲା ରଖିବେ ଆପଣ ବୁଝିପାରୁଛନ୍ତି।
ଆମେ କେ କେ କେତେ ଧର ଆମେ। ଚଣ୍ଡିଖୋଲ ମାର୍କେଟରେ ବି ଯଦି କଲୁ କି ଅନ୍ୟ କୋଉ ଜାଗାରେ ବି କଲୁ କେତେ ଏରିଆ ଭିତରେ ଆମେ। ମେ ପାଣି ସପ୍ଲାଏ କରିପାରିବୁ?
ସେଟା ଆପଣଙ୍କ ଉପରେ ଡିପେଣ୍ଡ କରେ ଆପଣ ଚାକିରି କରିବେ ତ। ତା ଉପରେ ଡିପେଣ୍ଡ କରେ ଆପଣ କେତେ? ଆପଣ ଚାରିଆଡେ ଦେଇପାରିବେ ସେମିତି କିଛି ନାହିଁ।
ପାଣି ଜାଗାରେ ଆଉ ପାଣି ବି। ପାଣି ସାଙ୍ଗରେ କିଛି ଥଣ୍ଡା ଫଣ୍ଡା କିଛି କୋଲ୍ଡ ଡ୍ରିଙ୍କସ ବଗେରା ସେଗୁଡ଼ା କିଛି ହେଇପାରିବନି।
ହଁ ବିକି ପାରିବି ଆପଣଙ୍କ ସେ ଆପଣ ମାନେ ମେସିନ୍ ପକେଇ ବିକି ମାନେ ତିଆରି କରି ସପ୍ଲାଏ କରିପାରିବେ। ହଁ। ତାପରେ ଆପଣ ବ୍ରାଣ୍ଡ । ପାଣି କିଣିବେ ସେଟା
ଆ ଆପଣ ଏଇ ବିଜନେସ ରେ କେତେ ବର୍ଷ ହେଲାଣି ରହିଲେଣି।
ଦି'ବର୍ଷ ଆମର ଫ୍ୟାକିଟ୍ରି ଆମ ହୋଲ ସେଲିଙ୍ଗ। ଡିଷ୍ଟ୍ରିବୁଟର। ତ ଫ୍ୟାକିଟ୍ରି କୁ ପାଣି ଆସୁଚି ନା ନାଇଁ ଦେଇକିରି । ଯୋଉଁ ଆପଣ କହୁଛନ୍ତି ଫ୍ୟାକିଟ୍ରି କରିବେ ତ ଫ୍ୟାକିଟ୍ରି ରେ ଇଏ ପାଞ୍ଚ
ଆଜ୍ଞା ମୁଁ ଏ ସବୁ ଜାଣିବା ପାଇଁ ଚାହୁଁଥିଲି ଆଉ ଆପଣଙ୍କ ବିଷୟରେ ଜଣାନ୍ତୁ ମତେ କିଛି
ମୁଁ ବିଷୟରେ ପଢାପଢି ସରିଚି। ତାପରେ। ଗ୍ରାଜୁଏସନ୍ କମ୍ପ୍ଲିଟ ହେଇଚି। ହାଲୋ ଭାଇ ଟିକେ ରୁହନ୍ତୁ ଟିକେ ରୁହନ୍ତୁ। ଗୋଟେ ମିନିଟ
ହ୍ୟାଲୋ।
ହଁ ଭାଇ ଟିକେ ଗୋଟେ ମିନିଟ ଟିକେ ରୁହନ୍ତୁ ଲାଇନ ଟା ପଳେଇଛି ତ ଟିକେ ଇଅରଫୋନ ଲଗେଇବାକୁ ଦିଅନ୍ତୁ।
ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଟିକେ ନଏଜ ଆସୁଛି ନଏଜ ଟିକେ କଣ୍ଟ୍ରୋଲ କରନ୍ତୁ।
ଆଜ୍ଞା କୁହନ୍ତୁ ଭାଇ?
ଯେହେତୁ ଆମେ ବିଜନେସ ବିଷୟରେ କଥାବାର୍ତ୍ତା ହେଉଚେ ତ ଟିକେ ପରସ୍ପର ବିଷୟରେ ଜାଣି ଦବା ଆଉ ଘର ଲୋକଙ୍କ ବିଷ ଆପଣଙ୍କ ଘରେ ଘରେ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାପା ଦାଦା ମା ଜେଜେ। ମାନେ
ଆପଣଙ୍କ ଭାଇ କଣ କରନ୍ତି? ଭଏସ ବହୁତ ଧୀରେ ଆସୁଚି।
ହୁଁ ଭାଇ ପଢୁଛି ଏବେ ସ୍କୁଲରେ ତ ବାପା
ଭାଇର କୋଉଁ କ୍ଲାସ ହେଲାଣି? ହ୍ୟାଲୋ ଗୁଲନ୍ ଭାଇ ହ୍ୟାଲୋ। ଭଏସ୍ ଆସୁନି ମୋ ପାଖକୁ।
ହଁ ଭାଇ କୁହ।
ମୁଁ କହିଲି ଭାଇ ଏବେ କୋଉଁ କ୍ଲାସରେ ପଢୁଚି?
ଭାଇ ଏବେ ଟେନ କ୍ଲାସ ରେ ପଢୁଚି।
ଆଉ ଦାଦା କଣ କରନ୍ତି? ଦାଦା ବୋଧେ ଆପଣଙ୍କ ବାପାଙ୍କୁ ସାହାଯ୍ୟ କରିଥିବେ ବିଜନେସ୍ ରେ?
ମୁଁ ବି। ଆପଣଙ୍କ ଭଏସ୍ ମତେ ଠିକ୍ ସେ ଶୁଣା ଯାଉନି ବହୁତ ସ୍ଲୋ ଆସୁଛି। ଆପଣଙ୍କ ମାଇକ୍ ରେ ବୋଧେ କିଛି ପ୍ରୋ ପ୍ରୋବ୍ଲେମ ଅଛି ବୋଧେ ଆପଣଙ୍କ ମାଇକ୍
ହଁ ପ୍ରୋବ୍ଲେମ୍ ଅଛି ଟିକେ ଲାଇନ ପଳେଇଲା ତ। ଟିକେ ପ୍ରୋବ୍ଲେମ୍ ରହୁଚି।
ମୁଁ କହିଲି ଆପଣଙ୍କ ଦାଦା ବୋଧେ ଆପଣଙ୍କ ବାପାଙ୍କୁ ବିଜନେସ ରେ ସାହାଯ୍ୟ କରୁଥିବେ।
ନାଇଁ ସେ ଜବ୍ କରୁଛି ବାହାରେ ଯାଇକି। ସେ ଘରେ କିଛି ମୁଣ୍ଡା ନାଇଁ ଜବ ଅଛି କୋଉଠି କମ୍ପାନୀ। କି ଫାଇନାସ ଫାଇନସ୍ କିଛି ଜବ କରୁଛି ବାହାରେ ଯାଇଁକି। ତ ଆପଣଙ୍କର କିଛି ପରିଚୟ ଦିଅନ୍ତୁ।
ମୋ ବିଷୟରେ ମୋ ନାଁ ତ ଅଛି ତ୍ରିଲୋଚନ। ଆଉ ଘରେ ଭାଇ ବାପା ମମି। ଜଜେ ଏମାନେ ସବୁ ଅଛନ୍ତି।
ହୁଁ ହୁଁ।
ଆଉ ଏମିତି ଆମ ଏମିତି କିଛି ଆମର ବ୍ୟାକଗ୍ରାଉଣ୍ଡରେ ନାହିଁ। ଆମେ ବିଜନେସ୍ ଫିଜନେସ କେବେ କରନୁ ମୁଁ ଫାଷ୍ଟ ଟାଇମ। ଟ୍ରାଇ କରିବା ପାଇଁ ଯାଉଅଛି।
ଆଜ୍ଞା। ହାଲୋ ଭାଇ ହାଲୋ। ହାଲୋ।
ତ ସେଇ ସବୁ ବିଷୟରେ ଜାଣିବା ଦୁରିୟାନ।
ନାଇନ। ଆପଣଙ୍କର ନେଟ ସ୍ଲୋ ହଁ ଭାଇ କୁହନ୍ତୁ।
ଆବାଜ ଆସିଲା।
ଶୁଭନି।
ଆ ଆବାଜ ଆସଲା।
ହଁ ଭାଇ କୁହନ୍ତୁ କଟୁଥିଲା ଭଏସ।
ନାଇଁ ଏସବୁ କହୁଥିଲି। ଆଉ ଆପଣଙ୍କ ହୋଲସେଲ ରେ ସବୁ କଣ କଣ ମିଳୁଛି।
ହୋଲସେଲିଙ୍ଗ ରେ ଆପଣ ବାହାଘର ବାହାଘର ପାଇଁ ପତ୍ର। ଖୋଲିବି। ଗ୍ଲାସ ଏମତି ଆଉ ପାଣି ପାଣି ରହୁଛି ବୋତଲ।
ଯାହାବି କିଛି ଯାହାବି କିଛି ଅଛି ଆପଣ ମାନେ। ମତେ କୁହନ୍ତୁ ମୁଁ ଗୋଟେ ଲିଷ୍ଟ କରୁଛି।
ଆଜ୍ଞା।
ଗୋଟେ ଲିଷ୍ଟ ବନଉଛି ଆପଣ ପୁରା। ଏ ଭଲ ସେ କୁହନ୍ତୁ ଆପଣ ମାନେ ପ୍ର ପ୍ରପର ଯାହା ଯାହା ସବୁ ସେଟ ଅଛି ସବୁ ଆପଣ କୁହନ୍ତୁ।
ଆପଣ ଆପଣଙ୍କ ବାହାଘର ପାଇଁ ଯଦି ଦରକାର ସାମଗ୍ରୀ। କି ଖାଇବା ପିଇବ ପାଇଁ ତ। ପତ୍ର ଠୋଲି ଗିଲାସ କପ୍। ଏମିତି ଚାମୁଚ ଯାବି କିଛି ଥଣ୍ଡା। ତ ଆପଣ ଆମଠୁ ନେଇପାରନ୍ତି ଆମ ବହୁତ କମ ରେଟ ରେ ଦେଇଦବୁ। ତାପରେ ସବୁ ଜିନିଷ ଆଭେଲ ହୋଲସେଲ ହୋଲସେଲ ‌ ରେଟ ରହିବ ତ ଆଭେଲେବଲ ଯା ଅଛି। ଯାହା ଆପଣଙ୍କ ଦରକାର ତ ଆସିକି ନେଇପାରିବେ।
ଆଜ୍ଞା।
ଆଜ୍ଞା। ଏମତିି ସବୁ ଦୋକନି ମାନେ। ଆଉ ଅଛି ଆପଣ ବିଜନେସ୍ କରିବେ ଫାଷ୍ଟାଇ ପାଇଁ ଆପଣ।
ଆଜ୍ଞା ମୁଁ ବି ହଉଛି ସେଇ ପାଣି ବିଜନେସ ସେ ତା ଅଲଗା ବି ଗୋଟେ। ଅଲଗା ଜାଗାରେ ଏମତି ହୋଲସେଲ ଟାଇପ ର। ଦୋକାନ ଗୋଟେ ଷ୍ଟାର୍ଟ ଅପ ବନେଇବି ଏକ୍ସପ୍ରିଏନ୍ସ ନବାକୁ ଚାହୁଁଛି।
ତ ଆପଣ ଆମ ସହିତ କଣ୍ଟାକ୍ଟ କରିପାରିବେ ଆପଣଙ୍କର। ସାହାଯ୍ୟ କରିବି ଆପଣଙ୍କୁ କିଛି କାମରେ।
ହୁଁ ମୁଁ ସେଇ ତ ଖୋଜୁଛି ଗୋଟେ ଜଣେ ପାର୍ଟର ଥିବେ ସାଙ୍ଗେରେ ସାହାଯ୍ୟ କରୁଥିବେ।
ଆପଣ ମତେ କଣ୍ଟାକ୍ଟ କରିପାରିବେ ମୁଁ ଦୋକାନୀ ସବୁ ହୋଲସେଲିଂ ଯଦି ରହିଲେ ତାଙ୍କ ସହିତ କଣ୍ଟାକ୍ଟ କରେଇଦେବି ଆପଣଙ୍କର।
ଆଜ୍ଞା ଆପଣଙ୍କ ସହିତ କଥା ହେଇକିି ବହୁତ ଭଲ ଲାଗୁଛି ମତେ ଲାଗୁଛି ଭଲ ପାଠରେ ମିଳିଲେ ବୋଲି। ବିଜିନେସ କରିବା ପାଇଁ।
ଆଜ୍ଞା।
ଆଉ ବାକି ଓକେ ଠିକ୍ ଅଛି।
ଭାଇ ରଖୁଛି। କାମ ଅଛି ଟିକେ ରଖୁଛି କଲ୍। ଆଜ୍ଞା।